ହାଲୋ ହଁ ହଁ ଏବେ ଶୁଣା ହେଲା।
ହଁ ଆଗଟା ମୁଁ କରିଦେଲି। ହଁ ଗୋଟେ ମିନଟ୍ ସେଇଟା ହେଁ ଗୋଟେ କଲରେ ପଳେଇଲା ମାନେ କିଛି ହେଲାନି କି ସେମିତି ହେଇଯାଉଛି ବେଳେଳେ ପରା।
ହଁ ବେ ସେ ନେଟୱାର୍କ ପାଉନି। ପ୍ରୋବ୍ଲେମ ରହୁଛି ବହୁତ ଇସୁ ରୋହୁଚି।
ତାପରେ ଏୟାର ବି କଣ ଆପରେ ବି ବେଳେ ବଳେ ପ୍ରୋବ୍ଲେମ ରହୁଛି କଣ ଜଣା ପଡୁନି। ସେମିତି ହେଇଯାଉଛି ଆଉ ଆଉ କଣ କରୁଥିଲ?
ଏ ଝିଅକୁ ଟିକେ ପଢଉଛି।
ହୁଁ ହୁଁ ସ୍କୁଲ ଖୋଲିଗଲାଣିନା ସବୁ
ହଁ ଖୋଲିଗଲାଣି ଆଜି ଖୋଲିଲା ହଁ ଆଜି ଖୋଲିଲା। ହଁ।
ଆଚ୍ଛା ଆଚ୍ଛା।
ବୁଝି ପାରୁଥିବ ସିଏ ମାନେ କ୍ଳିଅର ର କଥା ଶୁଭୁନି। ଶୁଭୁଛି ତମକୁ ଏବେ ମୋ କଥା ତମକୁ ଶୁଭୁଛି କ୍ଳିଅର।
ନାଇଁ
ହଁ ଘରେ ଆସିଛି ମୁଁ ତାପରେ ବର୍ଷା ଫର୍ଷା ତ କିଛି ପାଗ ବି ନାହିଁ ଭଲ ପାଗ ତ ଭଲ ଅଛି। ହଁ ସେଇଆପରା ମାନେ କଣ ଗୋଟେ ଶବ୍ଦ ଅନ୍ୟ ଶବ୍ଦ ଆସୁଛି।
କ୍ଳିଅର ତ ଶୁଭୁନି କଣ କଥା ହବା ଏଥିରେ?
ହୁଁ ଏଇଗୋଟେ ରେକଡିଂ କଲେ ବି ସେମିତି ହଁ ବେଳେବେଳେ ସେ କଣ ତାଙ୍କର ଅସୁବିଧା ହେଉଛି ଆଇଦର ନେଟୱାର୍କ ମୋର ତ ଏୟାରଟେଲ୍ କଣ ଅସୁବିଧା ଟିକେ ହଉଛି ଆଉ। ଆଉ ଆଁ ରାତି ରାତି ପାଇଁ ଖାଲି ରୁଟି ରୁଟି କରିବି ବାକି ସବୁ ହେଇଯାଇଛି ରୁଟିଟା ଖାଲି କରିବି।
କାଲି କାଲି ପଢ଼ିନି। ଆମର ଖାଇଲା କୁ ଦଶଟା ଏଗାରଟା।
ନାଇଁ ନାଇଁ ଆମ ଏତେ ଡେରି କରୁନ ଟିକିଏ ଶୀଘ୍ର ଖାଉ। ଶୀଘ୍ର ମାନେ ଏଇ ଶୋଇଲା ବେଳ କୁ ତ ଏଗାରଟା ବାରଟା କିନ୍ତୁ ଖାଇବାଟା ସେ ସାଢେ ନଅଟା ଦଶଟା ସୁଦ୍ଧା ସରିଯାଏ। ତା ପୂର୍ବରୁ ଯେ ହଁ ହଁ ଆଗେ ପାଠ ହଁ ଆଉ ରଜ କେମିତି ଗଲା ଭଲରେ ଭଲରେ ସବୁ?
କାଲି ଖାଇବା ପିଇବା କଲି ବାହାରେ ପଳେଇଲା ବୁଲିକି।
ହଁ ବଢିଆ ଆଉ ସେଏ ତ ଭଲ ନା। ଘରେ କୁ ରୁଟି କରିବାକୁ ପଡିଲାନି ହଁ ଆଚ୍ଛା ଅ ଶୁଣ ତ ଟିକେ ଗୋଟେ ଦେଖିଥିଲି ରବୀନ୍ଦ୍ର ମଣ୍ଡପ ସେପଟେ ହଉଥିଲା ଗୋଟେ ରଜ ମହୋତ୍ସବ।
ହଁ ହ ମୁ ଦେଖି ସିଆଡେ ଯାଇନୁ ଆମେ ଆଡେ ଯାଇ
ହୁଁ ବହୁତ ଗୁଡେ ଦେଖୁ ହୁଁ ହୁଁ ହୁଁ ସେ ଗୋଟେ ଭଲ ଆଜିକାଲି କରୁଛନ୍ତି। ହଁ ରବୀନ୍ଦ୍ର ମଣ୍ଡପରେ ଏତେ ଦିନ ହଉଥିଲା କିଏ ଗୋଟେ ଲାଇଟ୍ ଦେଉଥିଲା। ମୋର ଗୋଟେ ସାଙ୍ଗ ଟେ ସେଇଠି ଅଛି ତ ସିଏ କହିଲା ଦେଖେ ଆମ କରୁଛୁ ମୁଁ କହିଲି ସିଏ ଲିଙ୍କ୍ ପଠାଇଲା ୟୁଟୁବ ରେ ଲାଇକ ଦଉଥିଲା ଗଳି କେତେଟ ଗୋଳି ଦୋଳି ହଁ ଦୋଳି ଲାଗିଥିଲା ଭିତରେ ସେ କଣ ଶ୍ରେଷ୍ଠ ଓଡିଆଣ ଗୋଟେ କଣ କମ୍ପିଟିସନ କରିକି ଗୋଟେ ଝିଅ ଟେ ପ୍ରାଇଜ ପାଇଲା ଆଗରୁ ସବୁ କମ୍ପିଟିସନ ସବୁ ରୁଟି ପିତା ପିଠା ଆଉ କଣ ପାନ ଭଙ୍ଗା ଆଉ କଣ କଣ ସବୁ କମ୍ପିଟିସନ୍ ସବୁ କରିଥିଲେ ୲ ଯୋଉମାନେ ସବୁ ପ୍ରାଇଜ୍ ପାଉଲେ ସେମାନଙ୍କୁ ସବୁ ସେଦିନ ପ୍ରାଇଜ ଦେଲେ ଆଉ ସେମିତି ଗୋଟେ ଗଲେ ସବୁ ବର୍ଷ କରନ୍ତି ସେମାନେ ପ୍ରତିବର୍ଷ ୲ ମଶାଲ ହଁ ସାଙ୍ଗସାଥି ଗୋଟେ ହଁ୲ ସେଇ ଟାଇପ ର ଆଉ ଆଉ ଗୋଟେ ଥିଲା ତାଙ୍କର ହୁ ହୁଡି ପ୍ରତିଯୋଗିତା କଲେ ୲ ମୁଁ ଦେଖି ହେ ହେ ହେ ବହୁତ ଜଣ ଥିଲେ ସେଇଟା ଲାଇଭ ଦେଖୁଥିଲା ତ। ସେ କହୁଛି କଣ୍ଟି କଣ୍ଟିନ୍ୟୁସଲି କିଏ? ସବୁଠୁ ବହୁତ ଟାଇମ ପର୍ଯ୍ୟନ୍ତ କରିପାରିବ ମଝିରେ ଅଟକି ବନି ତ ସେଇଠୁ ତିନି ଜଣ କଲେ ତିନି ଜଣ ଫାଷ୍ଟ ସେକଣ୍ଡ ଥାର୍ଡ ହେଲେ ଆଉ ମାନେ ସେମାନେ କଣ୍ଟିନ୍ୟୁସଲି କଲେ ହୁଳ ହୁଳି ଆଉ ଉଁ କ
ହୁଁ। ସେଇଟା ବି ନିଶ୍ଵାସ ନବା କି? ହୁଁ ମୋ ବୋଉ ବି ବହୁତ ପକାର ସେ ପୁରା ସାର୍ପ ମାନେ କାନ ମାନେ ପାଖରେ ଥିଲେ କାନ କଣ ହେଇଯିବ ଯେମିତି
ସେ ଯଉ ସେ ଯଉ ସଇଡ ରେ ଲାଗିଲା ଭଳିଆ
ହଉ ଭଲ କରୁଛନ୍ତି ଗୋଟେ ଯାହା ହଉ ରଜ ମହୋତ୍ସବ ସବୁଆଡେ ଚାଲିକି ଗୋଟେ ଭଲ ଭଲ ସମସ୍ତେ ଗୋଟେ ଯାହାକୁ ଗୋଟେ ଡେକାଚେତା ହଉଛନ୍ତି। ଆଉ ବୁଧ ସେମିତି କି? ପିଠା ଉଁ କମ୍ପିଟିସନ ମିଠା ଝୋଟି ଚି ତା ବାକି ବିଭିନ୍ନ ପ୍ରକାର ଖାଇବା ପିଇବା କରୁଛନ୍ତି ଭଲ ଗୋଟେ ଆଉ ନାଇଁ ହଉଛି ବହୁତ ଦୂରରେ ଦୂରରେ। କିଏ ଆଉ ଯାଉଚି ଦୂର ବହୁତ ଦୂର ପଚିଶ କିଲୋମିଟର ଉପରେ ତାପରେ ଘରେ ପିଠା ଫିଟା କରିକି ଖାଇବ ନା ସେଠିକି ଯିବ ଦୌଡ଼ିକି। ବାହାରିକି ଯିବ। ସେଇ କଥା ତ। ତେଣୁ ମୁଁ କେବେ ଯାଇନି ଶୁଣିଛି ଏ ଆଉ ଏ ଘରେ ପିଠା ଫିଠା କରିକି ଖାଅ ଖାଇକି ସେଦିନ ରବିବାରେ ପୁଣି ମାଛ ମାଂସ ଆଣିକି ଖାଅ କରିକି ଖାଇଲାବେଳକୁ ତ ଦିଇଟା ତିନିଟା ଆଉ କୁଆଡ଼େ ଯିବ? ତାପରେ ତ ପୁଣି ସନ୍ଧ୍ୟାଆଳୁ ପୂର୍ବରୁ ଖାଉ ପୁଣି ସନ୍ଧ୍ୟା ପୂର୍ବରୁ ଖାଇବ ନା ସେଇଟା ସବୁ ମାନେ ସନ୍ଧ୍ୟା ପୂର୍ବରୁ ଯୋଉ ଖାଇବ ଆଉ ତା ପୂର୍ବରୁ ତ ସେଠିକି ଗଲେ କେତେବେଳେ ଖାଇବ? ହଁ ସେଥିପାଇଁ ସନ୍ଧ୍ୟା ପୂର୍ବରୁ ଖାଇବାଟା ମୁଁ ମାନେ ତ ସେୟା ଆମୁଁ କହିଲି ଖାଇଦିଅ ସେ ଘରେ ଯାହା ଯେମିତି ସନ୍ଧ୍ୟା ପୂର୍ବରୁ ଖାଇଦିଅ ସେ ରାତିରେ ଯାହା ଟିକେ ଖାଇକି ଗଲେ ନା? ହଁ। ଏ ପଡିଗଲା ଭଲ ବାରଟା ପ୍ରଥମ ବାରଟା ଭଲ ବାରଟା ପଡିଗଲା ରବିବାର ହେଁ ହେଁ। ଆଚ୍ଛା ଆଚ୍ଛା।
ଏବେ ଟିକେ ଭଲ ଶୁଭୁଥିଲା ପୁଣି କଣ ଅସୁବିଧା ହେଲା ଏବେ ଟିକେ ଭଲ ଟିକେ ଶୁଭୁଥିଲା ପୁଣି କଣ ଅସୁବିଧା ହେଲା ହୁଁ। ନା ଏବେ ଟିକେ ମାନେ ଭଲ ସ୍ପଷ୍ଟ କଥା ଶୁବିଥିଲା
ଏ
ପୁଣି ଏବେ ପୁଣି ସେମିତି ଟିକେ ମାନେ ଡିଷ୍ଟର୍ବାନ୍ସ ହେଲା ଭଳିଆ ହଉଛି ତ। ସେ ଆଗରୁ କ୍ଲିୟର ଶୁଭୁଥିଲା ଟିକେ ଆଗରୁ ଭଲ୍ ପୂରା ହଁ ସ୍ପଷ୍ଟ ଯେ ଭଲ କଥା କୋଉଠି କଣ ନେଟୱାର୍କ ରହୁଛି ବୋଧେ ଆଉ। ଆଉ ପାଗ କେମିତି ଅଛି ଆଜି ବର୍ଷା ହଉଛି। ଆଚ୍ଛା। ତାହେଲେ ତ ଭଲ ଲାଗିବ ଆଉ। ତ ହେଇଯାଇଚି ବୋଲି ଆଜି ଟିକେ ଥଣ୍ଡା ଲାଗୁଚି ବର୍ଷା ଟିକେ ଆମର ଏଠି ବର୍ଷା କଣ କରିବ ଶିଖିଲ ଟିକେ ହଁ ଗୁଳୁ ଆମର ଏଠି ବର୍ଷା ଉଠେଇବ ଉଠେଇବ ଉଠେଇଲେ କିନ୍ତୁ ହେଇନି ଲାଗୁଥିଲା ହବ ହଁ। ହେଲାନି ତଥାପି ପବନ ଫବନ ଟିକେ ହଉଛି ଥଣ୍ଡା ପବନ ହଉଛି ହଉଛି କୁଆଡେ ଗୋଟେ ଦୂରରେ ଥଣ୍ଡା ପବନ ଟିକେ ଆସୁଛି। ହାତରେ ଟିକେ ବୁଲିଲେ ଭଲ ଲାଗନ୍ତା ହଁ ନାଇ ଛାତ ଆମକୁ ଟିକେ ଛାତକୁ ଡର ରାତିରେ କହିନାହାନ୍ତି ମୁଁ ଯାଏନି। ଛାତରେ ଆମର ବାଲକୁନି କୁ ଏତିକି ପବନ ଆସୁଚି ଶୀତ କରିବ ମାନେ ରହିହବନି ପଳେଇ ଆସିବ। ତାପରେ ମଶା ଖାଇଯିବେ। ମଶା ପ୍ରବଳ ପ୍ରବଳ ମଶା। ହୁଁ ମଶା ସେ ଡ୍ରେନଜ ସିଷ୍ଟମ କଲେ ସ୍ଲାପ ପକାଇଲେ ଡ୍ରେନ ଉପରେ ହୁଁ ହୁଁ। ହେଲେ ବି ମଶା ଗୁଡା କୁଆଡୁ ଆସୁଚନ୍ତି। ଏ ମଶା କୁ ଆଉ କିଛି ହବନି। ସେ ଯୋଉ କହନ୍ତି ନା ଆମେ କୋଉ କାଳ ଦଉଛେ ଗୁଡ ନାଇଟ୍ ହଉ ଅଲ ଆଉଟ ହଉ ଯାହା ବି ହଉ ସେ ସେ କିଛି କାମ ନାହିଁ। ଆଜିିକାଲି କଣ ଆୟୁର୍ବେଦିକ ଧୁପ କାଠି ବାହାରିଲାନି।
ହଁ ଆମେ ସେଇଥିରୁ ଗୋଟେ ଆଣିଥିଲୁ।
ହଁ ସେ ଜଳିଲା ପର୍ଯ୍ୟନ୍ତ ମଶା ଖାଉନି ହୁଁ ହୁଁ ହୁଁ ସେ ସରିଗଲା ପରେ ମଶା ଯେଉଁଠି ଲୁଚିଯାଇଛନ୍ତି ଆଉ ଥରେ ଆଉଚନ୍ତି କେବଳ କେମିକାଲକୁୁ ଯାହା ଆଉ
ପେ
ନ ଅଲଆଉଟଡ ଗୁଡ ନାଇଟ୍ ଆଣ ଲିକୁଇଡ ହଁ ସେମିତି ତ ହବ ବୋଧେ ଆଉ କଣ କରିବ? ଉ ମତେ ତ ମଶା କଣ ଗୋଡେଇ ଗୋଡେଇ କାଟେ କାମୁଡନ୍ତି। ହଁ ସେମିତି ରକ୍ତ ଟିକେ ମିଠା।
ମତେ ମ
ମତେ ମୋ ଘରେ ଚିଡେଇବେ ଆ ତୋ ରକ୍ତ ଟା ପୂରା ମିଠା ତ ମଶା ବି ତତେ ହିଁ କମୁଡୁଚି ନା ଆକଚୁଲି ଆକ୍ଚୁଲି ମତେ ହିଁ କାମୁଡିବ ସେ କହିଚନ୍ତି ପରା କଉ ରକ୍ତରେ ଗୋଟେ ସେଠି ଗୋଟେ କଣ ଥିଲେ ତମର ସେ ମାନେ ମଶା ମାନେ ଆଟ୍ରାକ୍ଟ ହେବେ? ମୁଁ ଜଣେ ପିହି ଥାର ଏ ଯୋଉ ପି ଏଚ ଫାକ୍ଟରରେ ଗୋଟେ କଣ ଥାଏ କଣ ଗୋଟେ ଥାଏ ହଁ ମୁଁ
ହୁଁ ମତେ ପା ସବୁ
ମୋ ଅଫିସ୍ ଷ୍ଟାଫ୍ ବି ମତେ ଚିଡେଇବେ ସମସ୍ତେ ବସିିଥିବୁ ମାନେ ବିଶ୍ୱାସ କର ତାଙ୍କ ଯୋଉ ଟେବୁଲ ତଳେ କିଛି ହେନଥିବ ମତେ ମଶା କାମୁଡୁ ଥିବ ଗୋଡକୁ ମୁଁ କହିଲେ ମତେ କହିବେ ହଁ ତୁ ବେଶୀ କଦଳୀ ଖାଉଚୁ ମୁ କହିବି ହଁ ସେ ଏତୋବେଳେ ବର୍ଷା ଜାଣିପାରନ୍ତି। ମେଲରୁପ୍ କେମତି କଣ ସେମାନେ ଆଛା ଆଛା କଦଳୀ ଗୋଟେ କଦଳୀ ଭଲ ଜିନିଷ ନା ଗୋଟେ ଦିଟା ଖାଇ ତାପରେ ସେଟାଣ ଖାଇଦ ଗୋଟେ ଦିଟା ତମ ପେଟ ପେଟ ଭର୍ତ୍ତି ନା ସେଇ ନୁହଁ କି ଟିକେ ହଁ ରୋବୋସ ଟା କହୁଛନ୍ତି ଏଠି ଯୋଉଟା ବାଇଗଣ କଲର୍। ହୁଁ ହୁଁ ତାହାଲେ ଭଲ ଏବେ କଦଳିରା କନ୍ ସେଥିରେ କିଛି ନାହିଁ ନା ମାନେ ଅସୁବିଧା ହଁ ଡକ୍ଟର କହୁଛି ପା କ୍ୟାଲସିୟମ ପାଇଁ ଖାଇବା କଥା ତିରିଶ ବର୍ଷ ପରେ ଯୋଉ ବୋନ ଡେନ୍ସିଡ୍ କମିଯାଉଛି ଯୋଉ କହିଲା ମୁଁ କ୍ଷିର ଟା ଟିକେ ଖାଏନି ମୋର ଗ୍ୟାସ ହେଇଯାଏ ସବୁଠୁ ଏବେ କହୁଚନ୍ତି ଯୋଉ ରାଶି ନୁହେଁ ଆମେ ଯୋଉ କହୁଚେ ରାଶି ସେତେରେ ଚୋଉଆଡ ସବୁଠୁ ବେଶୀ କ୍ୟାଲସିଅମ ଅଛି ଯେ ରାଶି ଲଡୁ ମନେକର ଖାଇ ଖାଇନବ ହଁ ହଁ ଗୁଡ଼ ଲଡ଼ୁ ସେଗୁଡା ସବୁଠୁ ମାନେ କ୍ଷୀର ଅ ଆଉ ଫ୍ରୁଟ୍ ଇଏ କୋଉଡା ତାର ପାସଙ୍ଗରେ ପଡିବେନି ଜେମିତ୍ ସେ ଯୋଉ ମୁଁ ଯୋଉ ଆଣୁଚି ଗୋଟେ ରାଶିରେ ଗୁଡ଼ ପଡିକି ତ ଗୋଟେ ଜାଗାରେ ଚିନି ପଡିକି ହେଉଥିବ ହଁ କିନ୍ତୁ ରାଶି ଯେମିତି ଖାଇବା କଥା। ଖାଇବ ତା ସଙ୍ଗେ ଗୁଡ ଗଲା ଗଲୁ ଭଲ ହେଲା ଦେହକୁ ଗଲା ଆଉ କଣ ଆମେ କଣ କରୁଚୁ ନା ବାଦାମରେ ବାଟି ଦେଇକି ହଁ ହଁ ଚଟଣି ଫଟନି ରେ ତ ନା କଉଥିରେ ହଁ ବାଦାମରେ ଚଟଣି କଲେ ଗ୍ରାଇଣ୍ଡିଙ୍ଗ କରିଦେଇକି ତାକୁ ଟିକେ ଶାଳ ଟାଇପ ର ପୋଡ଼ ହୁଁ ହୁଁ ହୁଁ ଏବେ ମୁଁ କଣ କି ଏବେ ଗୋଟେ ଲଡୁ ଏବେ ଦଉନାହାନ୍ତି ଆଜିକାଲିବ ପ୍ରୋଟିନ ଲଡୁ ଦେଖ ଖୋଉନୀ ୟୁଟ୍ୟୁବ ରେ ପ୍ରୋଟିନ ଲଡୁ ସେ ମୋ ଝିଅ କହିଲା ତାକୁ କରିଥିଲି ତାପରେ ସେ ବାଳ ତାର ଝଡୁଛି ବୋଲି ସେ ହଁ ସେଇ ଡେଟ୍ ମାନେ ଯୋଉ ଖଜୁରୀ ଖଦରା ଖଦରା ଯୋଉଟା କହନ୍ତି ଖଦରା ଖଦରା ଟ୍ରାସିଡ୍ ଯୋଉ ଅଳପ କ୍ଲାସିଡ, ସିଲସମ୍ସିଡ ସିଲସମ୍ସିଡ କ୍ଲାସିଡ ହୁଁ ଆଉ ଯୋଉ ଖଜରା ତା ସହିତ ସନ୍ ଫ୍ଲାୱର୍ ସନ୍ କ୍ଲା ସିଡ୍ ଏଇ ଯୋଉ ଧଆ ସେଇଟା ଗୋଟେ ଆଉ ପମ୍ପକିନ ସିଡ୍ କଖାରୁ ମଞ୍ଜି ଆଉ ପମ୍ପକିନ୍ ମାନେ ଚାରୁ ମାଗଜ ସେଇଟା ଆଉ ଗୋଟେ ଚାରୁ ମଗଜ
ହୁଁ।
ଯୋଉ ମେଲୋନ୍ ସୀଡ଼ କହୁଛି ୱାଟର୍ ମେଲନ୍ ସୀଡ଼। ମାନେ ମେଲନ ସିଡ୍ ଆମେ ହଁ ଆମେ ଯୋଉ ଯୋଉଟା କାଜୁ ସାଙ୍ଗେ ମିଶିକି ବାଟନ୍ତି ଜେ ହଁ ହଁ ହଁ ହଁ ସେଇ ତକ ସବୁ ଟିକେ ଉସୁମେଇକି ଗୁଣ୍ଡ କରିଦେଇକି ତାକୁ ସେଇ ତେଜେସ ରେ ନେ ଗୁଡ ମୁଁ ଖାଲି ନାକୁ ପକେଇଥିଲି। ସେ ଡେଟ୍ ଯୋଉ ଖଦରା କୁ ମାନେ ଗରମ କରି କରି ତାରି ସାଙ୍ଗେ ମିଶେଇକି ଖଦଡା ଗୁଡ଼ା ତରଳ ଚୁଲିରେ ବସେଇ ଥିଲା କଣ ଟିକେ ଘାଣ୍ଟି ଘଣ୍ଟି ଘାଣ୍ଟି ଘାଣ୍ଟି ଟିକେ ତରଳି ଗଲା। ସେଇଥିରେ ସେ ଗୁଣ୍ଡ ଗୁଡାକ ପକେଇକି ତାକୁ ଗରମ ଗରମ ଗରମ ଗରମ ଗୋ ହାତ ରେ ଯୋଉ ଲଡ଼ୁ କଲି ସେଇଟା ସେଇଟା ସେଇ ତ ସେଥିରେ ରାଶି ମିଷ୍ଟି ଉ ରାଶି ସବୁ ସବୁ ସିଡ୍ ଗୁଡ଼ା। କଣ? ସେଇଟା ଟିକେ ଖାଇଲେ ଭଲ ମା ସେଇଟା କହୁଛି ମଝି ତାର ବହୁତ ବାଳକୁ ପଡିଲା ତ ଚୁଟି ମି ଏଇଟା ଖାଇଲେ କହୁ ଏବେ ହେଇଠି ଆଠ ଦିନ ହେଲା ଦିନକୁ ଗୋଟ ଗୋଟେ ଖାଉଛି। ମୋର ଚୁଟି କିଛି ଝଡୁନଥିଲା ଏବେ କଣ କେଦିନ ହେଲାଣିୁ ଚୁଟି ସାମ୍ପୁ କଲା ମାନେ ଝଡୁଛି। ତ ମୁଁ ତ ସେଥିପାଇଁ ତେଲ ଲଗେଇ ମୋର ସବୁବେଳେ ଆଜି ଏଠି ସଫା କରିଛି ସ ସଫା କରିନି ଆଜି ଗୁରୁବାବୋଲି ତେଲ ଲଗେଇନି କାଲି ସଫା କରିଥିଲି। ଗୁରୁବାର ବୋଲି ତେଲ ଲଗେଇନି କାଲି ତେଲ ଲଗେଇଦିଏ ମୁଁ ବିନା ତେଲରେ ରହିପାରେନି ମାନେ ଯେଁ ଫୁୁରଫୁର କରି ଯେଉଁ ଲୋକ ରହନ୍ତି। ମୁଁ ସେ ମାନେ ତେଲ ନ ଲଗେଇଲେ ମତେ ମାନେ ଚୁଟି ଛଡେ ପଡିବ ଆଉ ମୋତେ ଦେଖିଲେ ବହୁତ ମାନେ ଖୋଜୁ ଖୁ ଖୁ ଭଲ ଲାଗିବବନି ମୋତେ ମୁହଁରେ ଉଡିକି ପଡିଲେ ମତେ ଭଲ ଲାଗେନି। ମୁହଁରେ ଉଡି ପଡିବ ନାଁ ନୁଖୁରା ବାଳ ତ ମୁହଁ ରେ ପଡିବ ସମ୍ଭାଳି ପାରେନି ସମୁଁ କାଲି କାଲିସମସ୍ତେ ଆଉବିଧା ଲାଗୁଛି ଆଜି ଗୁରୁବାର ହୁଁ କାଲି କାଲି ଲଗେଇବା ଛୁଟି ଗୋଡ ରୋଫ ହୁଁ ହୁଁ ମୁଁ ତେଲ ଲଗେଇଦିଏ ତ ମୋର ସେ ଝିଅ ମାନେ ସବୁ ସିରମ ସିଧା ନଡ଼ିଆ ତେଲ ଲଗେଇଲେ ଶିରପ ଲଗେଇଲେ ମାନେ